ହଁ କଣ କରୁଥୁଲୁ?
ଏ ଝିଅକୁ ପଢ଼ଉଚି।
ଦୋକାନ କୁ ଆସିନୁ ଆଜି?
ଆ ଦେହଟା ଟିକେ ଭଲ ନାହିଁ ତ ସେଇ ଯୋଗୁ ଯାଇନି।
ଓହୋ ହ ମୁଁ ତ ଏଇ ଝିଅକୁ ପଢ଼ଉଥିଲି ଆଉ। ଆଜି ତୁ ସନ ଯାଏ ଟିଉସନ ଛଅଟା ରୁ ଆଠଟା ଯାଏ ଯାଏ।
ଓହୋ ସେ କେତେ ଟଙ୍କା ନୋଉଛନ୍ତି?
ହଜାର ଟଙ୍କା ନୋଉଛନ୍ତି। ଆର ବର୍ଷ ହଜାର ଟଙ୍କା ନଉଥିଲେ ଏ ବର୍ଷ ମାସେ ହେଇନି ଦେଖିଆ କଣ ବଢଉଛନ୍ତି କମଉଛନ୍ତି।
ଓହୋ ନାଇଁ ଆମ ଝିଅକୁ ଆସୁଛନ୍ତି ଜଣେ ପଢ଼େଇ ଘରକୁ ଛଅଶହ ଟଙ୍କା ନୋଉଚନ୍ତି ଆସୁ ଇଏ ଛୋଟ ଛୁଆ ସେଏ ହେଲାଣି ବଡ଼ କ୍ଲାସ।
ହୁଁ ହୁଁ ହୁଁ।
ହୁଁ।
ଆଉ ସେ ଯୋଉ ଜାଗାକୁ ଟିଉସନ ଯାଉଚି ସେ ଜାଗା ପୁରା କାଦୁଅ।
ଓହୋ ଆଉ ତମେ ନେଇକି ଛାଡ଼ୁଥୁବ ଆଣୁଥୁବ।
ହଁ ପରା ଯେ ସେ ମନା କଲେ ପରା କହିଲେ ଯେତେ କାଦୁଅ ହେଇଚି ତମେ ଆସି ପାରିବନି। ଛୁଟି ଆଉ ଆଜି ଆଉ ମୁ ପେଣି ତାକୁ ଘର ବ ପଢ଼ଉ ଆଉ ଆଉ ଦିପରେ ରୋଷେଇ କରିବି।
ହଁ ବୋହୁତୁ ଟଙ୍କା ନେଇଯାଉଛନ୍ତି ହଜାର ଟା ଅଧିକ ହେଇଯାଉଚି।
ହେ ଆଜି ବୋଲି ନୁଏ ଦି ତିନି ବର୍ଷ ହେଲା ହଜାର ସେ ଷ୍ଟାର୍ଟ କରିଛନ୍ତି ନା ଆଉ।
ହଁ ନା ଅଧିକ ହେଇଯାଉଚି ଆ ରୋଷେଇ?
ରୋଷେଇନା କରିବି ଆଉ।
ଓହୋ ଆଇଟମ୍ ଆଜି କଣ?
ଆଇଟମ ଭାବୁଛି ବୁଟ ଆଳୁ ତରକାରୀ କରିବି ବୋଲି ଆଉ।
ହଁ।
ହୁଁ ଆ ସବୁବେଳେ ପନିପରିବା ଖାଇବା ଭଲ ହଉନି କେତେବେଳେ ବୁଟ ଡାଲି ଟିକେ କରିଦବା କେତେବେଳୁ ଟିକେ ମଟର ତରକାରୀ କରିଦବା, କେତେବେଳୁ କାବୁଲୁବୁଟ। ହଁ କେତେବେଳୁ ସୋୟାବିନ ବଡି ଏ ସବୁବେଳେ ପନିପରିବା ଖାଇଲାବେେଳେ ଭଲ ଲାଗୁନି, ମଝିରେ ମଝିରେ ଟିକେ ମ ନା। ଏ ତରକାରୀ ଟିକେ କରିଦେଲେ ଭଲ ଆଉ।
ଓହୋ।
ପଣସ ତରକାରୀ କରିବୁ?
ଆମର ଆଜି ସନ୍ତୁଳା ରୁଟି।
ହଁ।
ମଝିରେ ମଝିରେ ଟିକେ ସନ୍ତୁଳା ଟା ଖାଇବା କଥା ନା।
ହଁ ହଁ ହଁ ଆଉ କଣ ସନ୍ତୁଳା ଟା ଦେହ ପାଇଁ ତ ଭଲ ଆଉ। କମ ମସଲା, ତେଲ କମ ମସଲା କଣ ବିଲକୁଲ ମସଲା ନୁହେଁ।
ବିଲକୁଲ ନାହିଁ ଖାଲି ପାଣିରେ ସିଝେଇବ ଫୁଟେଇବ ଖାଇବ।
ହଁ ଆଉ ଏଇଆ ଆଉ।
ଓହୋ ଆଉ କଣ ଗୋଟେ ଭଲ ରୋଷେଇ ଶିକଷ ଟିକେ କହିଲ କରିବା କାଲିିକି। ଆଇଟମ କଣ ହଁ?
କଣ ଆଇଟମ କରିବୁ କହ, କଣ କର କହିବି?
କଣ ଗୋଟେ ତରକାରୀ ଉପରେ କହିବ ଆଉ।
ତରକାରୀ କହିବି ତୁ ଗୋଟେ ନଡିଆ ବରା ତରକାରୀ କହୁଚି। ଶୁଣୁ ମନେ ଦେକି ଶୁଣୁ ତାହଲେ ଭଲ କିିନା ବନେଇବୁ ହେଲା।
ହଉ।
ହୁଁ। ଖାଲି କଣ କଣ ଦରକାର ଜାଣିଥା ଆଗ ହେଠୁ କହିବୁ ବତେଇଲେନି ଦିଦି। ନଡିଆ ଗୋଟେ ଦରକାରେ। ଆଳୁ ଟିକେ ଦରକାର ହବ, ଟମାଟୋ ଟିକେ ଦରକାର ହବ। ତାପରେ ଗରମ ମସଲା। ଲଙ୍କାଗୁଣ୍ଡ କଞ୍ଚା ଲଙ୍କା ବି ଦରକାର ହବ ଆଉ ଗୋଟେ ଅରୁଆ ଚାଉଳ ଦରକାର ହବ ଜିରା। ଧନିଆ ଗୁଣ୍ଡ ଟିକେ ଜିରା ଗୁଣ୍ଡ ଟିକେ। ଧନିଆ ପତ୍ର, ଟିକେ ଅଦା ଆଉ ଟିକେ ହେଙ୍ଗୁ ଟିକେ ତେଲ ଟିକେ ଲୁଣ ଏତିକି ଦରକାରେ, କଣ୍ କରିବୁ ଶୁଣ୍ ଆଗ ନଡିଆ ଟାକୁ ପ୍ରଥମେ କୋରିଦବୁ।
ହୁଁ।
ହେଲା ନଡିଆ ଟାକୁ କୋରି ଦେଇକି ତାକୁ ଚାଉଳକୁ କଣ କରିବୁ ନା ଚାଉଳ କେତେ ପରିମାଣ ନବୁ ଆଗ କହୁଚି ରହ। ଚାଉଳ ଦେଖିକି ନଡିଆକୁ ନବୁ ଆଉ, ଏଁ
ଗୋଟେ ନଡ଼ିଆରେ କେତେ ଚାଉଳ? ଅଢ଼େଇଶ ଖଣ୍ଡେ ହେଲେ ହବ ବଧେ।
ହଁ ଚାଉଳ ଦି ତାକୁ ନେଇକି ଅଧଘଣ୍ଟା ଭିତରୁ ବତୁରେଇ ଦବୁ।
ହଁ ହଁ ଅରୁଆ ଚାଉଳ?
ଅରୁଆ ଚାଉଳ ତାପରେ ନଡ଼ିଆ, ଚାଉଳ ଆଉ ଗୋଟେ ସାହାଜିରା ଆସେନି?
ହଁ -ହଁ।
ହଁ ଏ ବିରିୟାନୀ ରେ ପଡ଼େ ସାହାଜିରା ଟା ଏ ସାହାଜିରା ହାପ୍ ଚାମଚ ଆଉ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ତାକୁ ପକେଇକି ଗ୍ରାଇଣ୍ଡିଙ୍ଗ୍ କରିଦବୁ।
ହୁଁ।
ହେଲା ତାପରେ କଡ଼େଇରେ ତେଲ ପକେଇ ଦବୁ ଦି ଚାମଚ ଖଣ୍ଡେ ପକେଇକି ଦି ଚାମଚ କାଇଁ ଅଧିକ ଟିକେ ତେଲ ପକେଇବୁ। ଛୋଟ ଛୋଟ ବରା କରିକି ଛାଣିଦବୁ।
ବରାଟା ଯେନ୍ତି ଛଣା ଯାଏ ସେମିତି ଛଣା ହବ ଆଉ।
ନଡ଼ିଆ ବରା ତରକାରୀ ପରା ବରା ଛାଣିଦବୁ ତାପରେ କଣ କରିବୁ ଆଳୁ ଟାକୁ ଟିକେ କାଟିଦବୁ
ହଁ।
ତୋର୍ ଯେତିକି ତ ସାଇଜ୍ ଇଚ୍ଛା ସେଇ ସାଇଜ୍ ର କାଟିଦବୁ କାଟି ଦେଇ ସାରିଲା ପରେ ଆଳୁ କାଟି ର ଖିଦେଲୁ ଆଉ ଟିକେ ତେଲରେ ଭାଜି ଦବୁ ଭାଜି ରଖିଦବୁ ତାପରେ ଗୋଟେ ମ ସଲା କଣ ପ୍ରସ୍ତୁତ କରୁ ଶୁଣୁ ଏ ମସଲା ଟା ମେନ୍ ଟମାଟୋ, ଅଦା, କଞ୍ଚା ଲଙ୍କା ହେଲା ଟମାଟୋ, ଅଦା, କଞ୍ଚା ଲଙ୍କା କୁ ତାକୁ ବାଟି ଦବୁ ଗ୍ରାଇଣ୍ଡିଙ୍ଗ୍ କର ବାଟେ ଯାହା କର ଗ୍ରାଇଣ୍ଡିଙ୍ଗ୍ କରି ରଖିଦବୁ। ତାପରେ କଡ଼େଇରେ ତେଲ ପକେଇବୁ ଏବେ ଆମେ ମସଲା କଷିବା। ବର୍ ବରା -ବରା ତ ବରା ତିଆରି ହେଇଗଲା ମସଲା ତିଆରି ହେଇଗଲା ଏବେ ଯିବା ତରକାରୀ କୁ କଡ଼େଇରେ ତେଲ ପକେଇ ଦବୁ ତିନି ଚାମଚ ଖଣ୍ଡେ ପକେଇ ଦବୁ ତାପରେ ଟିକେ ହେଙ୍ଗୁ ହେଙ୍ଗୁ ପକେଇ ସାରିଲା ପରେ ଟିକେ ଜିରା- ଜିରା ଫୁଟେଇଦବୁ ଆମେ ଯଉ ଟମାଟୋ ଅଧା ସବୁ ବଟା ରଖିଥିଲେ ବାଟିଥିଲେ ତାକୁ ପକେଇଦବୁ ତାପରେ ହେଟୁ ଟିକେ ଧନିଆ ଗୁଣ୍ଡ ଟିକେ ଜିରା ଗୁଣ୍ଡ ଟିକେ ହଳଦୀ ଗୁଣ୍ଡ ଏମିତି ସବୁ ପକେଇକି କସିବୁ କଶିଲେ ଯେମିତି ଦେଖିବୁ ତେଲ ଛାଡ଼ି ଆସିଲାଣି ମସଲାରୁ
ହୁଁ।
କଟା ଆଳୁ ପକେଇଦବୁ ଲୁଣ ପକେଇଦବୁ ହେଲା। ଲୁଣ ପକେଇ ସାରିଲା ପରେ ପାଣି ଅଳ୍ପ ଟିକେ ଦେଇକି କଷିବୁ ଆଉ ଟିକେ କଷିବୁ ଆଳୁ ପ ପକେଇକି ଲୁଣ ପକେଇ ଆଉ ଟିକେ କଷିବୁ ତାପରେ ହେଟୁ ଗରମ୍ ମସଲା ଟିକେ ଗୁଣ୍ଡ ଆଉ ପାଣି ଦେଇଦବୁ ଯେତିକି ଆବଶ୍ୟକ ଝୋଳ ତର ଦରକାରେ ଦି କପ୍ ଖଣ୍ଡେ ପାଣି ଦେଇଦବୁ। ତାପରେ ଯେହେତୁ ଫୁଟି ଆସିବ ଆଳୁ ସିଜିଗଲା ଆଳୁ ସିଜିଜିବ ଯେତେବେଳୁ ଝୋଳ ଟି ଟିକେ ଗ୍ରେଭି ଯେତିକି ଚାହୁଁଚୁ ତାକୁ ଟିକେ ପାଣିଆ ଥିବ କାରଣ ବରାରେ ପାଣି ଟାଣିବ କାଠୁ ଫୁଟିଗଲା ଆଉ ଫୁଟିଗଲା ପରେ ବରା ଗୁଡ଼ାକ ପକେଇ ଦବୁ ବରା ଫୁଟିବ କେତେ ମିଣ୍ଟି ଦି ମିନିଟ୍ ମାତ୍ର ଦି ମିଣ୍ଟି ଯେତେ ଫୁଟିବ ଜାଳ ଟା ଟିକେ କମ୍ କରିଦବୁ।
ସିମ୍ କରିଦବା ଆଉ
ହଁ ସିମ୍ କରିଦବୁ ତାପରେ ଏଠୁ ଧନିଆ ପତ୍ରହେରୀକା ପକେଇକି ଗ୍ୟାସ ବନ୍ଦ କରିଦବୁ। ଯେତେବେଳୁ ଖାଇବ ଗରମ ଗରମ ବାଢ଼ିକି ଖାଇବୁ ଆଉ ମନେ ପକେଇବୁ ଅପାକୁ ଆଉ
ହଁ କାଲି ଦେଖିବା କରିବା ଆଉ।
ହୁଁ ଏଇଟା ହେଲା ନଡ଼ିଆ ବରା ତରକାରୀ ତୁ ଆରେ ଆମେ ତ ସବୁଦିନରେ ସବୁ ଜିନିଷ ଖାଉଛେ ବୁଝିଲ କି ଆମେ ସବୁଦିନର ସବୁ ଜିନିଷ ଖାଉଛେ। କିନ୍ତୁ ଜାଣିଛୁ ସବୁ ଜି ସବୁ ଦିନରେ ସବୁ ଜିନିଷ ଖାଇବା ଟା ଠିକ ନୁହେଁ। ମାନେ ଅଛି ଆମ ବେଦ ପୁରାଣରେ। ଯେ କୋଉ ଦିନରେ କୋଉ ଜିନିଷ ଟା ଖାଇବନି କୋଉ ପନିପରିବା ଟା।
ଓହୋ।
ଯେମିତି ଆମେ ତ ଆମେ ତ ଜାଣିଛୁ ଉଁ ଗୋ ଗୋଟେ ମାସରେ ଆମର ଦିଟା ତିଥି ଏ ଯୋଉ ଏଇ ଯୋଉ ଦିଟା ପକ୍ଷ ଗୋଟେ ହେଲା କୃଷ୍ଣ ପକ୍ଷ ଗୋଟେ ଶୁକ୍ଳ ପକ୍ଷ।
ହଁ।
ପନ୍ଦର ଦିନ ଅମାବାସ୍ୟା ହେଲେ ପନ୍ଦର ଦିନ ଆମର ପୂର୍ଣ୍ଣିମା।
ହୁଁ
ପ୍ରତିିପଦରୁ ଆରମ୍ଭ। ଅମାବାସ୍ୟର ଶେଷ ପୁଣି ପ୍ରତିପଦରୁ ଆରମ୍ଭ ପୂର୍ଣ୍ଣିମାର ଶେଷ। ଯୋଉ ପ୍ରତିପଦା ପ୍ରତିପଦ ର ହେଲା ଆମର ପ୍ରଥମ ତିଥିଟା।
ଅହ
ପ୍ରତିପଦା ଦ୍ଵିତୀୟ ତୃତୀୟା ଚତୁର୍ଥୀ ପଞ୍ଚମୀ। ଷଷ୍ଠୀ। ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ଏକାଦଶ। ଶୀ ଦ୍ଵାଦଶୀ ତ୍ରୟୋଦଶୀ ଚତୁର୍ଦ୍ଦଶୀ ତାପରେ ଅମାବାସ୍ୟା। ଏଭଳି କେ ଆମର ସବୁ ତିଥି ଗୁଡାକ କୋଉ ତିଥିରେ କୋଉ ଜିନିଷ ଟା ଖାଇବନି ବାରଣ ସେଟାତୁ ଜାଣିନଥିବୁ ବୋଧେ ନାଇଁ।
ଏରା ସବୁ ମନେ ରଖିଛ।
ହଁ ମନେ ରଖିଛି ଶୁଣୁ।
ଆଉ
ପ୍ରତିପ ପ୍ରତିପଦା ତିଥିରେ ପାଣି କଖାରୁ କେବେ ଖାଇବୁନି।
ଓ ହୋ
ପାଣି କଖାରୁ ଖାଇଲେ କଣ ହବ କହିଲୁ?
ଉଁ
ଅର୍ଥ ହାନି ଘଟିବ।
ଉଁ ହୁଁ ନାଇଁ ସତରେ ନା କଣ?
ଆଉ ଦ୍ଵିତୀୟା ତିଥିରେ କଣ ଖାଆନ୍ତିନି କହିଲୁ।
କଣ?
ଦ୍ଵିତୀୟା ତିଥିରେ ଭେଜି ବାଇଗଣ ଖାଇବୁନୁ ଦ୍ୱିତୀୟା ତିଥିରେ ଭେଜି ବାଇଗଣ ଗୋଟେ ମଞ୍ଜିଆ ବାଇକ ଛୋଟ ବଗଣଟେ ଆସେନି ବଡ ବାଇଗଣ ନେ ଭେଜି ବାଇଗଣ ସେଇଟା କହନ୍ତି।
ଆଉ ଯୋଉରା ମଞ୍ଜି ମଞ୍ଜି।
ହଁ ଭେଜି ବାଇଗଣ ଖାଇଲେ ବୁଦ୍ଧି ନାଶ ହବ।
ଓହଁ।
ବୁଦ୍ଧି ହୁଏନି।
ହଁ।
ଆଉ ତୃତୀୟ ତିଥିରେ ପୋଟଳ ଖାଇବୁନୁ।
ହଁ।
ପୋଟଳ ଖାଇଲେ କଣ ହୁଏ କହିଲୁ ଶତ୍ରୁ ବୁଧି ହବ।
ହଁ।
ତୃତୀୟାରେ ପୋଟଳ ଖାଇଲେ ଶତ୍ରୁ ବୃଦ୍ଧି ଚତୁର୍ଥୀରେ ମୂଳା ଖାଇବୁନୁ। ମୂଳା ଖାଇଲେ ଧନ ହାନି ହୁଏ।
ତମେ ଏରା, ସବୁ କରୁଚ।
ଅ, ତ ମା-ଯେତିକି ମାନେ ମୁଁ ଷଷ୍ଠୀ ରେ ପିତା ଟା ଖାଏନି। ଏ ଲିମ୍ବ ପିତା ଖାଆନ୍ତିନି ଉଁ, ଆଉ ତ୍ରୟୋଦଶୀ, ରେ ବାଇଗଣ। ଏଇଟା ମୁଁ, ଟିକେ ବାରେ ଆଉ ନୁ ସବୁଗୁରା ବାରି ହୁଏନି। ଏଁ ତଥାପି ଦେଖେ ଆଉ, ସବୁୁରା କୋଉଠି ପାଣି କଖାରୁ ସବୁବେଳେ କୋଉ ଖାଇ ହଉଛି। ଚେଷ୍ଟା କରେ ଆଉ। ଆଉ ପଞ୍ଚମୀ ରେ ବେଲ ଖାଇବୁନି। ବେଲ ଖାଇଲେ କରନ୍ତିନି ହଁ, ହଁ। ଷଷ୍ଠୀ ମୁଁ ଯେତେବେଳେ ନିମ୍ବ କଢ଼ କରେ, ଷଷ୍ଠୀ ନିମ୍ବ ଯୋଉ ଷଷ୍ ଟୀ ରେ ନିମ୍ବ ପିତା ଖାଆନ୍ତିିନି, ସେଟା କଣ କହି ଲୁ ଆମର ଜୋନି ସମ୍ବନ୍ଧର ରୋଗ ହୁଏ। ଜୋନି ଏମତି ଏ ଇଣ୍ଟରନା ପାର୍ଟ, ଯୋଉ ଯୋଉ ଯେତେବେଳେ ବି ନିମ୍ବ, କଢ଼ କରେ ଆଗ ଦେଖିବି ଆଜି ଷଷ୍ ଟି ନୁହେନ୍ତ, ନା ତାହେଲେ କରିବି ଆଜି। ହେଲା, ଏମିତି ଦେଖିକି କରି, ତ ତିଥି ଟା ପାଳନ କରେ। ସପ୍ତମୀ ତିଥିରେ ତାଳ ଖାଇବୁନି, ତାଳ ଖାଇଲେ ଶରୀର ନାଶ ହୁଏ।
ଓ ହୋ।
ହଁ ଅଷ୍ଟମୀ ରେ ନଡିଆ ଖାଇବୁନି। ନଡିଆ ଖାଇଲେ ମୂର୍ଖ ହବୁ।
ବୋପା।
ଉଁ, ହୁଁ, ହୁଁ, ନବମୀ ରେ ଲାଉ ଖାଇବୁନି। ନବମୀ ତିଥି ରେ ଲାଉ ଖାଇଲେ ମହାପାପ। ଆଉ ଦଶମୀ ତିଥିରେ କଣ କହିଲୁ? ଦଶମୀ ତିଥ ଥିରେ କଳମ ଶାଗ ଖାଇବୁନି। ମହାପାତକ ଲାଗେ। କଲମ ଶାଗ ଖାଇଛୁ କେବେ ଟି?
ହଁ ଖାଇଛି ନା।
ଭଲ ଲାଗେ ନା?
ହଁ ଆଉ କୋଉ ଶାଗଟା ଗୋଟେ ଖାଇଲେ ଖାଲି ନିଦ ନାଗିବ?
କୋଉଟା କି ଲୋ, ମୁଁ ଜାଣିନି ଖାଇବି, ସୁନସୁନିଆ? ମୁ ଜାଣିନି। ସୁନଶୁନିଆ ଶାଗ ଖାଇନି କେବେ ମୁହିଁ।
ହେ ଖାଇବ ଖାଲି ନିଦ ନାଗିବ ଶୋଇବ।
ଆମର ଖାଇଲେ କଣ? ଆଉ ଅଁ, ଏକାଦଶୀରେ କଣ ଖାଆନ୍ତିନି କହିଲୁ? ଏକାଦଶୀ ରେ ଶିମ୍ବ ଖାଇବନି।
ଓ ହଁ।
ଏକାଦଶୀ ରେ ସିମ୍ବ ଖାଇଲେ ପାପ ଲାଗିବ।
ହୁଁ।
ଆଉ ଦ୍ଵାଦଶୀ ରେ ପୋଇ ଖାଇବନି। ଦ୍ଵାଦଶୀରେ ପୋଇ ଖାଇଲେ ବ୍ରହ୍ମହତ୍ୟା ଲାଗେ।
ହଁ।
ସେମିତି ତ୍ରୟୋଦଶୀ ରେ ବାଇଗଣ ଖାଇବନି। ଯୋଉ ନର୍ମାଲ୍ ଆମ ଯୋଉ ବାଇଗଣ ଟା।
ହଁ ଏଇ ବଡ଼ ବାଇଗଣ।
ହୁଁ, ସନ୍ତାନ ହାନି ହୁଏ।
ହଁ, ହଁ।
ହୁଁ, ଆଉ ଚତୁର୍ଦ୍ଦଶୀ ରେ ବିରି ଖାଇବନି। ବିରି ଖାଇଲେ ରୋଗ ବୃଦ୍ଧି ହବ। ଆଉ ଅମାବାସ୍ୟା ଆଉ ଅମାବାସ୍ୟା ପୁର୍ଣ୍ଣିମା ରେ ତ ଖାଇ ଖାଆନ୍ତିନି ଆଇଁଷ ଆଉ ମହାପା ମହାପାପ।
ହଁ ହଁ ଆମର ତ ଆଇଁଷ ନାହିଁ ଆଉ। ବାକି ଏଇ ପନି ହଁ ପନି ପରିବା ହେରା ହେରା ଯୋଉଦିନ ଯାହା ମିଳୁଛି ଖାଇଚାଲିଚୁ ଆମେ, କିଏ ଆଉ ଦେଖୁଛି।
ହଁ କିନ୍ତୁ, ଇଆର ସାଇଣ୍ଟିଫିକ୍ ରିଜିନ୍ ଅଛି। ଆମେ କହୁଛୁ ଯେ ହଁ କଣ ବହୁତ୍ ପୋଥି ପୁରାଣ ରେ ଲେଖା ହୋଇଛି। ଖାଆନ୍ତିନି ତ ଆଉ ଆମର ସାଧୁ ସନ୍ନ୍ୟାସୀ ମାନେ ଆଗରୁ ଯଉ ମାନେ ଥିଲେ ସେ ସବୁ ଆଗରୁ ଜାଣିଥିଲେ ବୈଜ୍ଞାନିକ ମାନ ଠୁ ଉର୍ଦ୍ଧରେ ସେମାନେ ସବୁ ଜାଣିପାରୁଥିଲେ। ବାଇଗଣ ଟା କାହିଁକି ତ୍ରୟୋଦଷୀ ତିଥିରେ ଖିଆ ଯାଏନି ସେମାନେ ଏକ୍ସପେରିମେଣ୍ଟ କଲେ। କଣ ନା ବାଇଗଣଟାରେ କଣ ଏ ହଉଛି ଯେ ଯୋଉ ତ୍ରୟୋଦସି ତାଥିରେ ଖିଆ ଯାଇ ପାରିବ ନାଇଁ। ସେମାନେ କଣ କଲେ ଏଇଟା ନହେଲେ ଆଉ କେବେ କହିବି ରେ ମୁଁ ଟିକେ ବ୍ୟସ୍ତ ଅଛି। ହଉ ରହ ଆ ହୁଁ ହୁଁ ଜୟେ ଗୁରୁ।
ଯୟେ ଗୁ